ହ୍ୟାଲୋ।
ହ୍ୟାଲୋ ହଁ କଣ କରୁଛନ୍ତି?
ବସିଛି, ଏବେ ଶୋ ଉଠିଲି ତ ଶୋଇଥିଲି।
ଆଉ ଖାଇବା ପିଇବା ସରିଲାଣି?
ନାଇଁ ଏବେ ନାଇଁ ତ ଉଠିଲି। ଆଉ କଣ ବନେଇଲେ ଖିଆ ହବ ଆଉ, ଜଳଖିଆ ହେଇନା ପୁଣି। ପୁଅ ପାଇଁ କଣ ବନେଇବି ଆଉ ଖିଆ ହେବ ଆଉ। ଆଉ ଆପଣ କଣ କରୁଛନ୍ତି?
ହଁ ମୁଁ ବି ଘରେ ଶୋଇଥିଲି ଯେ ଉଠିଲିଣି ଆଉ ଘଣ୍ଟେ ହେଲା ଉଠିକି ବସିଛି ଆଉ।
ଓହୋ। ହଁ ଖାଇଥିଲି ଭାତ, ଡାଲି ପୋଟଳ ଆଳୁ କସା କଲରା ଆଳୁ ଚିପ୍ସ୍ ଆଉ ଏମିତି ସବୁ ଖାଇଥିଲି ଆଉ ପାମ୍ପଡ଼ ସେଠୁ ଭେଣ୍ଡି ଦଳା ଗୋଟେ ଏମିତି ଖାଇ ଥିଲି ଆଉ ଆପଣ କଣ ଖାଇଥିଲେ?
ଆ ମୁଁ କରିଥିଲି ଚିଙ୍ଗୁଡି ଘାଣ୍ଟ କରିଥିଲି ଭାତ କରିଥିଲି ଆଳୁ ପୋଟଳ ଭାଜିଥିଲି ଆଉ।
ହଁ ହଁ ହଁ ହଉ।
ଆଉ କଁ ପୋଟଳ ଆଳୁ କଷା କେମିତି କଁ କଲ?
ପୋଟଳ ଆଳୁ ପୋଟଳ ତାକୁ କଣ କଲି ପୋଟଳକୁ ଟିକେ ଜଷ୍ଟ ଚାଞ୍ଚି ଦେଲି ଆଳୁକୁ ବି ସେମିତି ଚାଞ୍ଚ୍ ଦେଲି। ତେଲରେ ତେଲ ପକେଇକି ତାକୁ ଫ୍ରାଏ କରିଦେଲି ଭାଜିଦେଲି। ଆଉ ତାକୁ ଛାଣିବା କଥା ଆଜି ଟିକେ ଭାଜିକି କରିଚି। ତାପରେ ଆ ପିଆଜ ଅଦା ରସୁଣ ଆଉ ନଡ଼ିଆ। ନଡ଼ିଆଟା ବାଟିକି ଆଗ ଅଲଗା କରିଦେଇଥିଲି ପିଆଜ, ଅଦା, ରସୁଣ ଆଉ ଜିରା ଆଉ ଟିକେ ଡାଲଚିନି ଏସବୁ ବାଟି ଦେଇଥିଲି ତାପରେ ତାକୁ କଷେଇକି ଏ ବ ପୋଟଳ ଆଳୁ ତା ଉପରେ ପକେଇଥିଲି। ଆଉ ଟିକେ ଦେ କଷା ହେଲା ପରେ ସେ ତେଲ ଅଂଶ ଟିକେ ବାହାରି ଆସିଲା ପରେ ତାପରେ ନଡ଼ିଆ ରସଟା ଦେଇଦେବେ। ନଡ଼ିଆ ରସଟା ଆପଣଙ୍କର ଟିକେ ଫୁଟି ଆସିଲା ପରେ ଅଳ୍ପ ପାଣି ଟିକେ ଦେଇକି କସା ହେଇଥିଲା ଆଉ।
ହଁ ଆଉ ଏବେ ସନ୍ଧ୍ୟା ବେଳେ କଣ?
ସନ୍ଧ୍ୟାବେଳେ କିଛି ନାଇଁ ଇପି ଟିକେ କରିବି ପୁଅ ଖାଇବା ପାଇଁ। ଆଉ ଟିକେ ଚା ପିଇବି ଆଉ। ଚା ବିସ୍କେଟ୍ ଆଉ ଆଉ ଆପଣଙ୍କର?
ହଁ ମୁଁ ବି ସେଇ ଚା କରିବି।
ହୁଁ।
ଆଉ କଁ ଦେଖିଆ ଜଳଖିଆ କରିଆ ଆଉ।
ଅ ହ ପୁଅ କଣ କରୁଚନ୍ତି ଆପଣଙ୍କର ଗୋଟେ ପୁଅ ବା?
ଆପଣଙ୍କ ପୁଅ?
ସିଏ ତ ତାକୁ ଟିକେ ଥଣ୍ଡା ହେଇଯାଇଚି ତା ଦେହଟା ଟିକିଏ ଭଲ ନାହିଁ। ଆଉ ଖାଇସାରିଲା ପରେ ମୁଁ ତାକୁ ପଢ଼ଉଚି।
ଟିଉସନ୍ ଛାଡୁନାହାନ୍ତି?
ନାଇଁ ଛାଡୁନି।
କିନ୍ତୁ ପାଗ ଏପଟେ ପୁରା ଦଉଚିନା
ହଁ ସେ ଟିଉସନ୍ ହଉଥିଲା ସ୍କୁଲରେ। ଆଉ ଏବେ ଟିଉସନ୍ ହଉନି ଘରେ ତାକୁ ଦେଖୁଚି ମୁଁ ଟିକେ। ତାପରେ ଥଣ୍ଡା ହେଇଯାଇଚି ତାକୁ ଟିକେ ଭଲ ଲାଗୁନି। ଖାଇସାରିଲା ପରେ ଟିକେ ସନ୍ଧ୍ୟା ଦେଲା ପରେ ପଡ଼ିବ ଆଉ। ଆଉ ରାତିରେ ଆଜି ଖାଇବା କଣ?
ରାତିରେ କରିବି ରୁଟି କରିବି ଆଉ ଭଜା କରିବି ଆଳୁ ଝୁଲଣ ଭାଜିବି ଆଉ।
ହୁଁ ହୁଁ। ଆଚ୍ଛା ହଉ
ଆଉ କୁଆଡେ ବୁଲାବୁଲି କରି କରି ଯାଇଥିଲେ?
ନାଇଁ ଏବେ କୁଆଡେ ଯାଇନି।
ରଜକୁ ଯାଏ
ଆ ଯାହା ରଜକୁ ଯାଇଥିଲି ପାଖାପାଖି ଦେଖିକି ଆସିଚି ଆଉ କୁଆଡେ ବି ଯାଇନି
ଆପଣ।
ହଁ ମୁଁ ରଜକୁ ଯାଇଥିଲି ଗାଁ କୁ ଯାଇଥିଲି ଆମ ଆଡେ ସବୁ ମନ୍ଦିର ଅଛି ବୁଲାବୁଲି କରିକି ଆସିଥିଲି।
ଆପଣଙ୍କ ପଟେ କୋଉ ମନ୍ଦିର?
ଅଛି ଫତେଗଡ ରାମ ମନ୍ଦିର ଅଛି ନାୟାଗଡ ବୈଷ୍ଣବୀ ଦେବୀ ମନ୍ଦିର ଅଛି। ଆଉ ଦକ୍ଷିଣକାଳି ନତାଗଡ଼ାର ମନ୍ଦିର ଅଛି।
ହଁ ହଁ।
କୁଳ ନୟାଗଡ଼ ଜିଲ୍ଲାର ପ୍ରାୟ ମନ୍ଦିର ଅଛି। ବୁଲିବା ପାଇଁ ହଁ ଖାଲି ବୁଲି ପାଇଲେ ହେଲା ଟାଇମ୍ ବାହାର କରିକି ବଢିଆ ହଁ ଭଲ ପାର୍କ ଅଛି। ଜାଗା ବହୁତ ବୁଲିବା ପାଇଁ ସୁନ୍ଦର ଜାଗା।
ସେପଟା ସୁନ୍ଦର ସବୁ ପାର୍କ ବି ଅଛି।
ହଁ ଖାଲି ସମୟ ବାହାର କରିକି ଆସିକି ବୁଲି ପାଇଲେ ହେଲା।
କୋଟଗଡ ପାର୍କ ଦେଖିଛନ୍ତି?
ହଁ ସୁନାଖେଳା।
ହଁ ସୁନାଖଳା।
ବଡ଼ ପାର୍କ
ଆଉ ବଡ଼ ପାର୍କ ବହୁତ ଭଲ ଅଛି ଆଛି ବଲାଙ୍ଗୀ ବନ୍ଧ ହଁ ହଁ।
ବଳଙ୍ଗିବନ୍ଧ ପାର୍କ। ସବୁ ମାନେ।
ଆଉ ଗୋଟେ ପାର୍କ ଅଛି ଆମର ରାଧାକୃଷ୍ଣ ହୁଁ ହଁ ଗୋଟେ ସେପଟେ ଗୋପାଳପୁର ନା ଗୋପାଳପ ପ୍ରସାଦ ଅଛନ୍ତି।
ହଁ ଗୋପାଳ ପ୍ରସାଦ।
ଗୋପାଳ ପ୍ରସାଦ ସେପଟେ ବି ଯୋଉ ପାର୍କଟେ ଅଛି ଗୋଟେ କଣ ଭଲ?
ହଁ ନାଇଁ ସେପଟେ ଅଛି ଡ୍ୟାମ ବି ଅଛି ଦଶ ଖୁଲା ଡ୍ୟାମ ଅଛି ଖଣ୍ଡପଡା ଡ୍ୟାମ ଅଛି।
ହଁ ହଁ।
ଯିବେ କେତେବେଳେ ବୁଲିକି ଆସିବେ ସିଆଡେ ଆଉ
ଆଉ ସେପଟେ ଯାହା ଯାଇଛି ଆଉ ଏଇ ଦିଟା ଜାଗା ଯୋଉ କହିଲେ ଯାଇନି ଦେଖିନି କେବେ ଯିବା ଆଉ ବୁଲିକି ଆସିବା
ହଁ ଯିବେ ଦେଖିକି ଆସିବେ ବଢିଆ ଜାଗା
ହଁ
ଆଉ କଣ କୁହନ୍ତୁ?
ଆଉ ଏବେ କଣ କରୁଛନ୍ତି ବସିଛନ୍ତି ହେଲେ
ହଁ ବସିଛି ଆଉ କଣ ରୋଷେଇ ଭଲ ଆଛନ୍ତି
ରୋଷେଇ ଏମିତି ସବୁ ବନାଏ ସେମିତି ଯିଏ ସିନା ଖାଇବେ ସିଏ କହିବେ ଭଲ କି ମନ୍ଦ। ଆମେ କଣ ନିଜେ କଣ କହିପାରିବା ନିଜକୁ ଭଲ। ସବୁ କିନ୍ତୁ ବନାଏ ମୁଁ ଜାଣିଚି କରିପାରେ ଆଉ।
ତଥାପି ମାଛ ବେସରେ କେମିତି କଣ କରନ୍ତି?
ମାନେ କେବେ ଆସନ୍ତୁ ଘର ଆଡେ। ଖାଇଲେ କହିବି ଭଲ କି ଖରାପ। ଆପଣ କଣ ଜାଣିଚନ୍ତି ରୋଷେଇ ଉପରେ ରୋଷେଇ କି ଅଲଗା ଏକ୍ସଟ୍ରା କିଛି
କଣ ଶୁଭିଲାନି କଲଟା।
ହାଲୋ।
ଆପଣଙ୍କର
ହାଲୋ।
ହଁ କୁହନ୍ତୁ ଶୁବିଲାନି ତ।
ହଁ ମୁଁ କଇଲି କଣ ଆଉ ଆପଣ ଜାଣିଚନ୍ତି? ନା କଣ ଲଗେଇନି କି ଆଟ୍ କି କଣ ଯେକୌଣସି ଜିନିଷ ଅଲଗା।
ଜାଣିଚି ମାନେ ସେ ରୋଷେଇ ବିଷୟରେ ଜାଣିଥିଲି ଆଉ।
ହଁ ରୋଷେଇ କିଛି ଗୋଟେ ଅଲଗା ଭଲ କୋଉଟା ବେଶୀ ଭଲ ହୁଏ? ନନଭେଜ ନା ଏ ଯୋଉ ଆମର ସାଧା ଭଲ ହୁଏ ନା ଆମିଷ ଉପରେ ଭଲ ହୁଏ?
ନାଇଁ ଆମିଷ ଆମିଷ ଉପରେ କରିବି ସାଧା ମୁଁ କରିବ କରି ପାରିବିନି ସାଧା ଜିନିଷ ମତେ ଆସିନି କିଛି।
କରିପାରନ୍ତିନି?
ନାଁ ଆମିଶ ଉପରେ ସବୁ କରେ।
ଆମିଶ ଟା କଷା କଷି ମନ ଲଗେଇକି କରନ୍ତି ଆଉ।
ହଁ ନାଇଁ ପ୍ରାୟ ଆମ ଘରେ ଆମିଷ ହୁଏ ତ। ସେ ବାରକୁ ଦେଖିକି ଆମିଷ ପ୍ରାୟ ହୁଏ ସେ ମାଛ କେତେବେଳେ ଚିଙ୍ଗୁଡି ମାନେ ସକାଳୁ ଚିଙ୍ଗୁଡି ଦିବ ରାତିରେ ମାଂସ।
ହଁ।
ପ୍ରାୟେ ଟାଇମ ଆଇଁଷ ହୁଏ ସେଥିପାଇଁ ଆମିଷ ଟା ମୋର ପ୍ର ପ୍ରାଟିସ ହେଇଗଲାଣି।
ଅଃ ହ ହ ହ।
ଏନି ଟାଇମ୍ ରାନ୍ଧି ରାନ୍ଧିକା ସବୁ ଆଇଁସ୍ ଯାହା ବିି ଆଣନ୍ତି ଆଇଁଷ ହେଇଯାଏ ସାଙ୍ଗେସାଙ୍ଗେ। ସାଧା କରେ ପୋଟଳ ଆଳୁ ତରକାରୀ କରେ ଡାଲମା କରେ। ସୋୟାବିନ୍ ଆଳୁ ତରକାରୀ କରେ।
ହଁ।
ଶାଧା ବାରିରେ ଯାହା ଯେମିତି କରେ ଆଉ କିନ୍ତୁ ଆମିଷଟା ଭଲ ହୁଏ ଆଉ ସାଧାଠୁ ଆଉ।
ବେଶୀ ବୋଧେ ଆମିଷକୁ ଭଲ ପାଆନ୍ତି ଆଉ ସେ ମନ ଲଗେଇ କରନ୍ତି ଆଉ ହଁ ଆମିଷ କୁ ଆଉ। ହଁ ଯିଏ ବେଶୀ ଭଲ ପାଆନ୍ତି ଆମି
ଆମ ଘର ଲୋକ ସମସ୍ତେ ଆମିଷ ପାଗଳ।
ଅଃ। ହଁ ଠିକ୍ ଅଛି।
ଆଉ କଣ କୁହ ଆଉ ଗାଁ ରେ କିଏ କିଏ ଅଛନ୍ତି?
ଗାଁରେ ଅଛନ୍ତି ବାପା ବୋଉ। ବଡ଼ ଭାଇ ଅଛନ୍ତି।
ହଁ।
ହଁ।
ଆଉ ଗାଁକୁ କେବେ ଯିବେ?
ମାନେ ଗାଁ ମାନେ ଶାଶୁଘର କଥା କହିଲେ ନା ମୁଁ ଆମ ବାପା ଘର କଥା?
ନା ଦିଟା ଆଙ୍କ ଗାଁକୁ କେବେ ଯିବେ ଏବେ ନା ଯି
ନାଇଁ ଆମର ଏଇଠି ସମସ୍ତେ ରୁହନ୍ତି ମାନେ ମୋ ବାପାଙ୍କର କଥା କହୁଚି। ମୋ ବାପା ବୋଉ ତ ନାହାଁନ୍ତି ମୋ ଭାଇ ଭାଉଜ ଅଛନ୍ତି ସମସ୍ତେ। ଆଉ ହଁ ଶାଶୁଘର ସମସ୍ତେ ଅଛନ୍ତି ଯାଇଥିଲି ଏବେ। ଆମର ମାର୍ଚ୍ଚ ମାସ ଏଇ ହଁ ମାର୍ଚ୍ଚ ମାସରେ ଯାଇଥିଲି। ଆଉ ପୁଅର ତ ପାଠ ପଢ଼ା ହଁ। ପୁଅର ତ ପାଠପଢ଼ା ରହୁଚି ଛୁଟି ନାହିଁ। କେବେ କେବେ ଏମିତି ଯାଉ ଗାଁକୁ ପର୍ବପର୍ବାଣୀ ରେ ପଡ଼ିଲେ ଯାଉ।
ଆଚ୍ଛା ହୋଉ ଆଉ।
ହଉ ଠିକ୍ ଅଛି। ଗାଁ ଜୀବନଟା ବହୁତୁ ବଢ଼ିଆ। ହଁ ନାଇ ଗାଁରେ ଯୋଉ ଆନ୍ତରିକତା। ବନ୍ଧୁବାନ୍ଧବ ଗଲେ ଖୁସି ଲାଗେ। ଏ ସହରରେ ବି ଆମେ ଏଇଠି ଯେହେତୁ ଆମର ଏଇଠି ଜନ୍ମସ୍ଥାନ ଆମର ଏଠି ଏଇଟା ବି ଗୋଟେ ଗାଁ ଭଳି ଆମକୁ ଲାଗେ।
ଏଠି ବି ସମସ୍ତେ ନିଜର ହଁ। ଗାଁ ଟା ବେଶୀ ଭଲ ଲାଗେ ଆଉ ପୂର୍ବପୁରୁଷ ହଁ ହଁ ବେଶୀ ଭଲ ଲାଗେ ଗାଁଟା। ଗାଁରେ ଯେମିତି ମଜାମସ୍ତି ହଁ ଏଠି ଅଛି ନା? ହଁ କଣ କରିବା। ହଉ ବୁଲବୁଲି କରିି ଯିବେ ଆଉ ହଁ ମନ୍ଦିର ଦେଖିକି। ହଁ ହଁ ଦେଖିବା ଯିବା। ପୁଅ ଖେଳୁଛି ବସିକି କଣ କରିବ ସେଇକି ଉଠିଲା ଏବେ ଟିକେ। ଏପଟ ସେପଟ ହୋଉଚି ଆଉ ତାକୁ ଯେହେତୁ ଭଲ ଲାଗୁନେହିଁ ଥଣ୍ଡା ସକାସେ। ଥଣ୍ଡା ହେଇଯାଇଚି ଅଧିକା ତ। ହଉ ତାହେଲେ ରହୁଛି ହଁ ହଁ ହଉ ହଁ ଠିକ୍ ଅଛି।